ହଁ ଭଲ ତ ଅଛି ଆଉ। ଆପଣ କେମତି କଣ ଅଛନ୍ତି?
ହଁ ହଁ ବୋହୁତ ଭଲ ଅଛି। କଣ କରୁଚନ୍ତି?
ବସିଛୁ ମାନେ ଏକା ବସିଚୁ ଘରେ ଅଛୁ ଏଇନା ବସିଚୁ ଆଉ।
ହୁଁ ଆପଣଙ୍କ ସେପଟେ ବର୍ଷା ହୋଉଚି।
ହଁ ବର୍ଷା ହୋଉଥିଲା ଏବେ ଟିକେ ଜଷ୍ଟ ଖରା ପକେଇଚି ବୁଝିଲେ।
ଆଜ୍ଞା
ହ
ତ ବର୍ଷା ପକୋଉଚି ଝିପ୍ ଝିପ୍ ଝିପ୍ ଝିପ୍ ସକାଳୁ ଏମିତି ବର୍ଷା ଲାଗି ରହିଚି। କଲେଜ ଯିବା ପାଇଁ ଅସୁବିଧା ହୋଉଚି। ଓଦା ହେଇକି କଲେଜ ଯିବା ପାଇଁ ପଡୁଚି।
ଆ ହଁ ଆଉ କୋଉ କଲେଜ ପଢୁଚନ୍ତି ଏବେ?
ହଁ ମୁଁ ବି କେନ୍ଦ୍ରାପଡା ଗମେଣ୍ଟ ପଲିଟେକ୍ନିକରେ ପଢୁ
ଓହୋ କେମିତି ଯିବା ଆସିବା କେମତି କଲଣି?
ଶୁଣା ଯାଉନି ଆଉ ଥରେ କୁହନ୍ତୁ ଭାଇ।
କରନ୍ତି।
ମୁଁ ହଷ୍ଟେଲରେ ରହୁଚି ଟିକେ କଲେଜ କ୍ୟାମ୍ପସରୁ ହଷ୍ଟେଲରେ ଟିକେ ଦୂର ହେଲେ ଯିବା ଆସିବା ଛତାରେ ଏ ବର୍ଷା ହେଲେ ଛତା ଫତାରେ ଯାଏ। ହେଲେ ଟିକେ ଓଦା ଓଦି ହେଇଯାଏ ଆଉ ବର୍ଷା ହେଲେ ଆଉ।
ଓ ହୋଉ।
ଯାହା ହୋଉ କଷ୍ଟକର ଜୀବନରେ କିଛି କର। ଆମ ବାଗିଆ ବେକାର ହେଇକି ବୁଲ ନା।
ଆପଣ କଣ କରୁଚନ୍ତି ଏବେ?
ମୁଁ ନା ମୋର ପିଜି ସେକେଣ୍ଡ ସ ଇୟର ଦୁତୀୟ ବର୍ଷ ଚାଲିଚି ବୁଝିଲେ।
ଆଜ୍ଞା। ଭଲ ପଢାପଢି କରନ୍ତୁ ଭଲସେ ମନ ଦେଇକି ଠାକୁରଙ୍କ ଦୟାରୁ ଗୋଟେ ଚାକିରି ହେଇଯାଉ।
ହୁଁ ଓ। ଭଗବାନ ତ ତମ କଥା ମାନେ ଶୁଣନ୍ତୁ ଯେମିତି ମୁ ଗଟା କିଛି କରିଦିଏ ଚାକ ଆଉ ଖାଇଥିଲେ କଣ ସକାଳୁ?
ମୁଁ ଖାଇଥିଲି ରୁଟି ଆଉ ଆଳୁ ଭଜା।
ଓ ମୋ ଦୁତୀଆ ଆଳୁ ବଜା ମୋର ସ୍କୁଲ ସମୟରେ ପସନ୍ଦ ହଉଥିଲା।
ଛ ସ୍କୁଲ ସମୟରେ ଟିଫିନ ନେଇକି ଯାଆ
ଆମ କିଛି ନନା କିଛି ନାଇଁ ଘର ପାଖ ସ୍କୁଲ ଥିଲା ଗୋଟେ କିଲୋମିଟର ହଉ। କିନ୍ତୁ ମାନେ ମୁଁ ଖାଏ ସକାଳେ ହେଲେ ମ ଦି ତିନି ଥର ରୁ ଟି ବି ସେତେବେଳେ ଦେଇ ଦୋଥିଲେ ମୁଁ ଖାଇଦଉଥିଲି। ତାପରେ ଯେତେବେଳେ ବାହାରକୁ ଗଲୁ ଆଉ ରହିଲୁ ପଢା ପାଠ ପଢା ପଡି କଲୁ। ଆଉ ସେ ଭାତ ମାନେ ଭୋକ ଜଉ ଟିକେ ଥାଏ ବାରେ ଟିକେ ଆଉ ହଷ୍ଟେଲେର ଜାହାର ଯା ହେଲେ ଦିଇଟା ମାନେ ଖାଇବା ଦଉଥିଲେ ସେଥିପାଇଁ ଟିକେ ଭାତ ଦି ଥର ଖାଇ ଦେବେ ଟିକେ ଭୋକ ଟିକେ ରୁହେ। ସେଥିପାଇଁ ଭାତଟାକୁ ରାତିରେ ବି ଖାଇବାକୁ ପଡେ ଆଉ।
ହଁ ଭଲ ଆଉ ଘରେ ରହିଲେ ଖାଇବାକୁ ଦେଇ ଦଉଥିବେ ମା। ବାହାରେ ରହିଲେ କିଏ ଅଛି? ଏଁ ଦେଖି ଚାହିଁକି ଖାଇବା ପାଇଁ ପଡୁଥିବ ଆଉ।
ଛୁଟି ଥିଲା ଘରକୁ ଯାଇଥିଲା ନା ଯାଇନଥିଲେ।
ଆମର ଛୁଟି ନଥିଲା ଆମ୍ ଆମର ଯୋଉଥି ପାଇଁ ଛୁଟି ଥିଲା ଯୋଉ ବୋ ଗୋଟେ ମାସ ଯୋଉ ଛୁଟି ଥିଲା ସେଇଥିରେ ଆମକୁ ଆ ଏଇ ସେ ସେଥିରେ ପଠେଇଛନ୍ତି ଭୁବନେଶ୍ବରରେ ବୋଧେ ଅଛି। ସିଟି ଟିସି କଲେଜରୁ ବୋଧେ ଏକ୍ଜାମ ଅଛି ପରିକ୍ଷା।
ହଁ। ତମ ପଲିଟେନିକଟା ଟା କୋର୍ସ ନା କଣ ତା ଭିତରେ କହିଲେ ମାନେ ତାର ଆଉ। କୋର୍ସ ବିଷୟରେ।
ମୋର ହଉଛି। ମୋର ଟ୍ରେଡ ହଉଛି ଇଲୋକ୍ଟ୍ରୋନିକ୍ ଫାଷ୍ଟ ଟେଲିକମୁନିକେସନ। ଆ ମୋର ଏବେ ସେକେଣ୍ଡ ଇୟର ହେଲା। ମୁଁ ମୁଁ ଏବେ ଇଣ୍ଟରନସିପ ରେ ଆସିଛି ଭୁବନେଶ୍ଵର। ଆମର ସେଠି ଫ୍ରାନ୍ ସ ଅ ଛି ଏଲେକ୍ଟ୍ରିକାଲ ଏଇଲେକ୍ଟ୍ରନିକ୍ ମେକାନିକାଲ ସିଭିଲ୍ କମ୍ପ୍ୟୁଟର ସାଇନ୍ସ। ଏତିକି ହିଁ ଅଛି।
ଏତେ ଜିନିଷ ତମେ ଜାଣିଲନି ଭଲ।
ହଉ ଆପଣ ଆଜି କଲେଜ ଯାଇଥିଲେ?
ନା ନା ମୋ ଆମ କଲେଜ ଟା ଟିକେ ଖୋଲିଲା ଏଇ ଦି ଦିନ ହଉ କ୍ଲାସ ହେଇଛି ମୁଁ ଆଉ ଘରେ ଅଛି ମୁଁ କାଲି ଯିବି ଭାବିଛିି ବୁଝିଲି।
ଏଇ ଘରକୁ ପଳେଇ ଆସିଛନ୍ତି ଛୁଟି ଦେଇ ଆଉ।
ହଁ ଛୁଟିରେ ମୁଁ ପଳେଇ ଆଇଚି ଲମ୍ବା ଛୁଟି ହେଇଗଲାଣି ଦେଢ ମାସ ଖଣ୍ଡେ ମତେ ବିରକ୍ତି ଲାଗିଲାଣି ଘରେ ବୁଝିଲି।
ଟିକିଏ।
ହୁଁ ହୁ। ଆମ କ୍ଲାସରେ ସମୟ ଏଥରକ ଆହୁରି ବୋରିଙ୍ଗ୍ ଟାଇମରେ ରହିଛି ବିରକ୍ତି ଟାଇମି। ଟା ଗୋଟାଇ ରୁ ଚାରଟା।
ଆ ଆପଣଙ୍କର ତୋ ଗୋ ଗୋଟିଏରୁ ଚାରିଟା, ଆମର ତ ଦଶଟାରୁ ସାଢେ ପାଞ୍ଚଟା କ୍ଲାସ ଭାବନ୍ତୁ ଆମକୁ
ହଁ ସେଇଟା ତ ଆଉ ହବନି ଆମେ ତ ଦଶଟାରୁ ଚାରିଟା ତ ଆମେ ମୁଁ ଭାବୁଛି ଯେବେଠୁ ମାନେ ସ୍କୁଲ ସାଇଲିଣି, ଆଉ ସେବେଠୁଁ କେବେ ବି କୋଉଠି କ୍ଲାସ କରିନି, ପ୍ଲସ ଟୁ ତ ଆମେ ଯୋଉ
ପ୍ଲସ ଟୁ ଟାଇମ୍ ରେ ବି ଆମେ ଚାରିଟା ଯାଇ କ୍ଲାସ କରୁ ଏକ୍ସଟ୍ରା କ୍ଲାସ। ଆମକୁ କ୍ଲାସ କରାନ୍ତି, ଦଶ ଦଶଟାରୁ ଚାରିଟା ଯାଏ।
ହୁଁ ମୁଁ ସବୁଯାକ ଗଭର୍ଣ୍ଣମେଣ୍ଟ କଲେଜ ଯାଇଛି ଯେ ସେଥିପାଇଁ ଏତେ ଆମର ଇଏ ଯାଏ ତ, ପ୍ରାଇଭେଟ ମାନେ ବେସରକାରୀ ସ୍କୁଲ୍ ରେ ପଢ ବୋଧେ?
ନାଇଁ ନାଇଁ ମୁଁ ସବୁ ଗଭର୍ଣ୍ଣମେଣ୍ଟରେ ପଢ଼ିଛି, କେବଳ ସ୍କୁଲଟା ମୋର ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପଢିଛି ମୁଁ। ଆଉ ନହେଲେ ଆଁ ପ୍ଲସ ଟୁ ବି ଗମେଣ୍ଟ କଲେଜରେ କରିଛି। ଆଉ ମୁଁ ଡିପ୍ଲୋମା ବି ଗମେଣ୍ଟ କଲେଜରେ କରୁଛି।
ଯୋ ଆନ୍ତର୍ଜାତୀୟ ଯୋଉ ସ୍କୁ ଯୋଉ ବିଦ୍ୟାଳୟ ଯୋଉ ବିଦ୍ୟାଳୟରେ ପଢିଲ ମାନେ ତାଧେରେ କଣ ଟା ମାନେ ଆମ ଇ
ସେଇଟା ହଉଛି ଉଦୟଗିରି ଜାଣିଛନ୍ତି ଉଦୟଗିରି?
ହଁ ବୁଝା
ହଁ ଉଦ ଉଦଏ ଉ ଦୟଗିରି ମ-ମ ବଧୁସ୍ତୁପ ପାଖରେ ଗୋଟେ ଆଶ୍ରମ ଅଛି।
ମ-ମ ମୁଁ ଥରେ ଇଣ୍ଟରନ୍ୟାସନାଲ ସ୍କୁଲ ଆନ୍ତର୍ଜାତୀୟ ସ୍କୁଲଟା ଦେଖିଛି, ମତେ ଲାଗୁଚି ବ୍ୟାଙ୍କ ମାନେ ପଡିବ ଗୋଟେ ବଣ ଏରିଆ ଟିକେ ଟିକେ ଥିବ, ସେଇଟା ଆଁ
ଆଜ୍ଞା ସେଇ ସ୍କୁଲରେ ମୁଁ ପଢେ, ସେଇଟା ହଉଛି ଗୋଟେ ଆଶ୍ରମ ସେଇ ମାନେ ଆମର ଏ ସେଇଟା ହଉଛି ବ୍ରହ୍ମକୁମାରୀ, କେବଳ ପୁଅ ପିଲାମାନେ ପାଠ ପଢିପାରିବେ ହେଲେ ପୁଅପିଲା ଶିକ୍ଷକ ରହିବେନି ସେଠି। ସମସ୍ତେ ଶିକ୍ଷୟିତ୍ରୀ ଅଁ ଆଉ ସେଠି ମାନେ ବ୍ରହ୍ମକୁୁମାରୀ ନା, ସେମାନେ ତାଙ୍କର ବାହାଘର ହୁଏନି। ପରିବାରକୁ ତ୍ୟାଗ କରିକି ଆସିକି, ପିଲାମାନଙ୍କର ଜୀବନ ଯାଙ୍କ ଯତ୍ନ ନିଅନ୍ତି।
ହୁଁ ଓ ହୋ।
ଆଜ୍ଞା ଆପଣ କେବେ ଆସିବେ? ଆମ ବିଦ୍ୟାଳୟରେ ଟି କେ ବୁଲିକି ଯିବେ, ଆପଣଙ୍କୁ ଅଁ ଭଲ ଆଁ ଜିନିଷ କିଛି ଶିଖିବାକୁ ପାଇବେ ଆମ ବିଦ୍ୟାଳୟରେ।
ବୁଲିଆକୁ ମାନେ କଣ ମାନେ ଅନୁମତି ଦେବେ?
ହଁ ଅନୁମତି ବୁଲିବା ପାଇଁ ଦେବେ। ହେଲେ ଭିତରକୁ ଅଁ ଛାଡ ତିନି ଆମର ଜାନୁଆରୀ ନୂଆ ବର୍ଷ ଯୋଉ ଜାନୁଆରୀ ଏକ ଦୁଇ ତିନି ଆମର ତିନିଦିନି ଯାଙ୍କ ଉତ୍ସବ ପାଳନ ହୁଏ। ଆଁ ତ ସେଇ ଟାଇମରେ ଗଲେ ବୁଲାବୁଲି କରିପାରିବେ, ଆଉ ସେଇ ଟାଇମରେ ଇଁ ସେଇ ଟାଇମରେ ଗଲେ ବହୁତ କିଛି ଶିଖିବା ପାଇଁ ବି
ହଁ। ଆଉ ଇଂ ସେଠି ପୁ ମାନେ ପୁରା ଇଂରାଜୀ ମାଧ୍ୟମରେ ପାଠ ପଢାଯାଏ?
ନାଇ ଓଡ଼ିଆ ମାଧ୍ୟମ, ଓଡ଼ିଆ ଓଡ଼ିଆ।
ସ୍କୁଲର ନାମ ହେଲା ଆନ୍ତର୍ଜାତୀୟ ବିଦ୍ୟାଳୟ, କିନ୍ତୁ ଥାଏ ସେଇଟା ନାଇଁ।
ଆଜ୍ଞା।
ମୁଁ ଭାବୁଥେଲି ସେଠି ମାନେ ଇଂରାଜୀରେ ପାଠ ପଢାହଉଥିବ ମତେ ଲାଗିଲା ଇଁ ଆନ୍ତର୍ଜାତୀୟ ସ୍କୁଲୁ ମୁଁ ଭାବିଲି ଏଇଟା ମାନେ। ଅ ଆଁ ଇଂଲିଶ ହେରିକା ପଢା ହଉଥିବ ଆଉ ବାହାର ଟାଇପର ମାନେ
ଇଂଲିଶ ନୁହେଁ ଆମର। ଏ ସେଇ ଆଶ୍ରମ ଆମର ଅ ସବୁ ଜିଲ୍ଲାରେ ଗୋ ଗୋଟିଏ ଗୋଟେ ଆଶ୍ରମ ଅଛି ଆମ ଆଶ୍ରମ ଆମ ମାନେ ଗୋଟିଏ ସ୍କୁଲ ହେଲେ ସବୁ ଜିଲ୍ଲାରେ ଗୋଟେ ଗୋଟେ ଗୋଟେ ଗୋଟେ ଖୋଲା ହେଇଚି। ଇଣ୍ଟରନ୍ୟାସନଲର ଆଜ୍ଞା।
ହଁ ଭଲ ପଢାପଢି କର।
ଆଜି ଆପଣ କଣ ଖାଇଛନ୍ତି?
ମୁଁ ଆଜି ଖାଇଥିଲି ପ ଦିନରେ ଖାଇଥିଲି ଦିନେରେ ମାନେ ସକାଳେ ଖାଇଥିଲି। କଣ ଖାଇଥିଲି ବିସ୍କୁଟ ଆଉ ପା ମାନେ ଖାଇଥିଲି। ଆଉ ଗାଦ ମାନେ ପଖାଳ ତ ଯାଆନ୍ତୁ ଓଡିଶା ଓ ପଖାଳ ଆଉ ଯୋଉ ପୋଟଳ ପୋଟଳ ବି ମାନେ ମସଲା ଫ ସେ ବି ଭିତରେ କରା ହେଇକି ହେଇଥିଲା ଗୋଟେ ଭଜା ଟାଇପ ଖାଇଥିଲି ଆଉ।
ବହୁତ ବଢିଆ ଖାଦ୍ୟ ଖାଇଚନ୍ତି ଆଉ ଗାଧୁଆବେଳେ କଣ ଖାଇବେ?
ନା ମୁଁ ଗାଧୁଆଳ ଟାଇମ୍ ଖାଇବି କଉ ଘଣ୍ଟାଏ ହବ ପଖାଳ ଖାଇଲି ଆଜି ମୁଁ ସେ ଡେରିରେ ଉଠେତ। ନଅଟା, ଦଶଟା ବୁଳୁକୁ ବିସ୍କୁଟ ଖାଇଲିି। ବାରଟା ବେଳକୁ ପଖାଳ ଖାଇଲି ଏଇନା ଆଉ କିଛି ଖାଇନି ବାରଟା ନା ଗୋଟାଏ ବେଳକୁ ଖାଇଲି ପଖାଳ ଆଉ ଏଇନା କିଛି ଖାଇନି।
ଖାଇନାହାନ୍ତି ଭୋବ କଲେ ସନ୍ଧ୍ୟା ବେଳେ କଣ ଖାଇ
ଏଜ୍ଞା।
ତମେ ମାନେ ସକାଳୁ ଉଠାଉ ଜଲଦି ଉଠା ଉଠି କରିଦିଅ ବୋଧେ ମତେ ଯେତିକି ଲାଗୁଛି।
ମୁଁ ସାଢେପାଞ୍ଚଟାରୁ ଉଠେ ମୋର।
ମାନେ ମୁଁ କେନା କେତେ ବର୍ଷ ହେଲା ଉଠୁଛି କି ନାଇଁ ମୋର ମନ ନାହିଁ। ମାନେ ଯେବେଠୁ ମୁଁ ସ୍କୁଲ ଛାଡିଲେଣୀ ମୋ ସେବେଠୁ ଶୋଇବାର ଏକର ସେକର ହେଇଯାଇ
ନାଇଁ ମୁଁ ସ୍କୁଲ ଟାଇମରେ ବି ଏଁ ସାଢ଼େ ଛଅ ପାଞ୍ଚଟାରୁ ଉଠେ କାହିଁକିନା ମୋର ଥାଏ ସାତଟାରେ କ୍ଲାସ ଆରମ୍ଭ ହୁଏ। ଉଁ ତାପ୍ ରେ ମୁଁ ପ୍ଲସଟୁ ରେ ବି ସେ ଟିକିଏ ଲେଟରେ ଉଠା ଉଠି ହୁଏ। ତାପରେ ଏବେ ଯୋଉ ଇଣ୍ଟନସିପ୍ କରିବା ପାଇଁ ଭୁବନେଶ୍ଵର ଆସି ସେତେବେଳେ ଏବେ ଆଉ କ୍ଲାସ ଆରମ୍ଭ ମୋର ସ ମତେ ଏଁ ସାଢେଛଅଟାରେ ଯି ଯିବା ପାଇଁ ପଡୁଛିତ ଆ ତା ଆଗରୁ ଉଠିକି ଟିକିଏ ରେଡି ହବା ପାଇଁ ପଡୁଛି ଆଉ।
ଓହୋ ମାନିଲା କଥା ପଢାପିଲା ଟାଇପ ଫାଇପ ସବୁ ଲକ୍ଷ। ନା ଆ ମାମୁଁ ହର ପୁରା ହଁ। ହଁ ଆମେ ମୁର୍ଖ ଟାଇପର ଆମର ସବୁ ଲକ୍ଷଣ ମତେ ଲାଗୁଚି ହେ ମୋର ଆଉ ଯେ
ପଢିବାକୁ ତ ପଡିବ।
ହୁଁ।
ଶୁଣା ଯାଉଛି ଭାଇ ଆପୁ ଆଉ ଆପଣକୁ କୁଆଡେ। ଭଲ ଲାଗେ କୁଆଡେ ଉଁ ଦର୍ଶନୀୟ ଜାଗା।
ମତେ ବି ସେମିତି ପାହାଡ, ଝାଡ଼ା ଆ ଆଉ ମୋତେ ସେମିତି ମୋତେ ବି ମୋତେ ଟିକେ ଧାର୍ମିକ ଜାଗା ମନ୍ଦିର ହଉ ଆ ଏମତି ଭଲ ଲାଗେ ମନ୍ଦିରରେ ବସିବା ପାଇଁ ଯାଇକି। ମତେ ଟିକେ ଶାନ୍ତି ଲାଗେ ସେଠି ବସିଲେ।
ହୁଁ ହୁଁ।
ଓ ଆଉ ଭାଇ ଦେହ ଭଲ ଅଛି ନା?
ହଁ ଦେହପା ହେରିକା ସବୁ ଠିକ ଅଛି, କିଛି ଦିନ ତଳେ ଥଣ୍ଡା ହେକା ହେଇଥିଲା ସେଥିପାଇଁ ଦେହ ଟିକେ କିଛି ଦିନ ପାଇଁ ଦୁର୍ବଳ ଥିଲା, ଏବେ ସତେଜ ମାନେ ତେଜ୍ ଅଛି ଆଉ।
ହଉ ଭାଇ ଆପଣ କଣ କରୁଛନ୍ତି? କଣ ଆପଣ ଙ୍କ ସହିତ ପରେ କଥା ହଉଛି, ଧନ୍ୟବାଦ।
ହୁଁ ହଁ ହଁ ‌।